ହଁ।
ମୁଁ ଏଇଠି ବସିଥିଲି ତମେ କଣ କରୁଚ?
ମୁଁ ବି ବସିଚି।
ଆଉ କମ୍ପ୍ୟୁଟର କ୍ଲାସ?
ମୁଁ କହିଲି ଖାଇଥିଲ କଣ?
ମୁଁ? ମୁଁ ଖାଇଥିଲି ଚା ବିସ୍କୁଟ। ତମେ କଣ ଖାଇଥିଲ?
ମୁଁ ଖାଇଥିଲି ରୁଟି ଆଉ ଭଜା।
ହୁଁ କୋଉ ଭଜା?
କଣ ସେଟା ମାମା କରିଥିଲେ ଆଉ ମାନେ କୋବି, ଆଳୁ, ପୋଟଳ ଏଇଗୁଡା ସବୁ
ହଁ ସେଇ ଭଜାଟା ଆଉ ତମେ ତମେ କଣ କରୁଥିଲ?
ଏବେ ବସି କେକ୍ ଖାଉଛି।
କେକ୍ ଖାଉଚ କୋଉ ଫ୍ଲେଭରର? ହୁଁ।
ତୁମ୍ ମୁଁ ତମକୁ କିଛି କୋଶ୍ଚିନ୍ ପଚାରିବି ତମେ କହିବ?
ହଁ ପଚା ଦେଖିଆ ତ ଆସିଲା ତ କହିବି, ଆଉ ଯଦି ତ ନ ଆସିବ ତ ନାଇଁ ଆଉ।
ମୁଁ ତମକୁ ପାଞ୍ଚଟା କୋଶ୍ଚିନ୍ ପଚାରିବି ହାଁ, ଆଗେ ଫିର ତମେ ମତେ ପଚାରିବ ଆଉ। ଜଗନ୍ନାଥ ମନ୍ଦିର କେଉଁଠି ଅଛି?
ଜଗନ୍ନାଥ ମନ୍ଦିର ପୁରୀ ସହରରେ।
ହଁ ଜଗନ୍ନାଥ ମନ୍ଦିରଂ ମନ୍ଦିର କେଉଁ ଦେବତା ମନ୍ଦିର?
ହୁଁ ବଳ ହୁଁ ହଁ ଭଗବାନ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କ ମନ୍ଦିର।
ଆଉ ଗୋଟେ ପଚାରୁଛି ଜଗନ୍ନାଥ ମନ୍ଦିର କିଏ ନିର୍ମାଣ କରି କରିଥିଲେ।
ଗଙ୍ଗବଂଶୀ ରାଜା ଅନଙ୍ଗ ଭୀମ ଦେବ ତୃତୀୟା
ଆଉ ଗୋଟେ ପଚାରୁଛି ମନ୍ଦିର ନିର୍ମଣ କେଉଁ କେବେ ହୋଇଥିଲା?
ବାରଶହ ଶପ୍ତାବ୍ଦୀ ପ୍ରାୟେ ଏଗାରଶହ ପଇଁତିରିଶ ଏଗାରଶହ ପଚାଶ ମ ମସିହା ମଧ୍ୟରେ।
ହଁ ଠିକ ଅଏ ଆଉ ଗୋଟେ ପଚାରୁଛି? ମନ୍ଦିର ଉଚ୍ଚତା କେତେ?
ପ୍ରାୟେ ଦୁଇଶହ ଚୋଉଦ ଫୁଟ୍।
ଆଉ ତାମେ ପଚାର ମତେ?
ମନ୍ଦିରର ଧ୍ୱଜାର ନାମ କଣ?
ନୀଳଚନ୍ଦ୍ର ଧୁଜା।
ନୀଳାଚନ୍ଦ୍ର ବିଶ୍ଵସତା କଣ?
ଯେଉଁ ଦିଗକୁ ଦେଖିଲେ ବି ଏହା ସିଧା ତୁମେ ଆଡ କୁ ଦେଖାଯାଏ।
ଜଗନ୍ନାଥଙ୍କ ବିଶଗ୍ରହ କେଉଁ କାଠରେ ତିଆରି? । ଜଗନ୍ନାଥଙ୍କ ବିଘ୍ରହ ରଙ୍ଗ କଣ?
କଳା ରଙ୍ଗ।
ହୁଁ ବଳଭଦ୍ରଙ୍କ ବିଗ୍ରହ ରଙ୍ଗ କଣ?
ଧଳା ରଙ୍ଗ। ତାପରେ ମୁଁ ତମକୁ ପଚାରିବି? ହୁଁ ସୁଭଦ୍ରାଙ୍କ ବିଗ୍ରହଣ ରଙ୍ଗ କଣ କଣ?
ହଳଦୀଆ ରଙ୍ଗ।
ଜଗନ୍ନାଥଙ୍କ ମନ୍ଦିର ଚପଦ ପ୍ରସିଦ୍ଧ ଉତ୍ସବ କଣ?
ରଥଯାତ୍ରା।
ଆଁ ରଥଯାତ୍ରା କେବେ ହୁଏ।
ଆଷାଢ ଶୁକ୍ଲ ତୃ ଉ ତୃତୀୟା ତିଥିୀରେ।
ଜଗନ୍ନାଥଙ୍କ ରଥର ନାମ କଣ?
ନନ୍ଦୀଘୋଷ।
ଉଁ ବଳଭଦ୍ରଙ୍କ ରଥର ନାମ କଣ?
କଣ କହିଲ?
ବଳଭଦ୍ରଙ୍କ ରଥର ନାମ କଣ?
ତାଳଧ୍ୱଜ।
ଆଉ ତମେ ପଚାର?
ହଁ ସୁଭଦ୍ରାଙ୍କ ରଥ ନାମ କଣ?
ଦବ୍ୟ ଦଳାନ
ଜଗନ୍ନାଥଙ୍କ ରଥରେ କେତୋଟି ଚକ ଅଛି?
ଶୋଳଟି।
ବଳଭଦ୍ର ରଥରେ ରଥରେ କେତୋଟି ଚକ ଅଛି? ସୁଭଦ୍ରାଙ୍କ ରଥରେ କେତୋଟି ଚକ ଅଛି?
ବାରଟି।
ରଥଯାତ୍ରା ପରେ ଠାକୁର କେଉଁଠାରେ ଯାଆ ନା କେଉଁଠାକୁ ଯାଆନ୍ତି?
ଗୁନ୍ଡୀଚା ମନ୍ଦିର।
ମହାପ୍ରସାଦ କଣ?
ଯୋଉ ଜଗନ୍ନାଥ ଙ୍କ ଅର୍ପଣ ହଉଥିବା ଭୋଗ ଯାହା ମାଟି ହାଣ୍ଡିରେ ରନ୍ଧା ଯାଏ।
ହଁ ମହାପ୍ରସାଦ କେଉଁଠି?
ଆମ ମନ୍ଦିର ରୋଷ ରୋଷ ଘରେ। ଯାହା ଦୁନିଆ ଯାହା ଦୁନିଆର ସବୁଠୁ ବଡ଼ ରୋଷ ଘର।
ହୁଁ ମହାପ୍ରସାନ୍ତ ବିଶେଷତ କଣ?
ଏହା କେବେ ନଷ୍ଟ ହୁଏନି ଆଉ ସମସ୍ତ ଏକା ପକ୍ଷୀରେ ପଙ୍କିରେ ବସି ଖାଆନ୍ତି।
ହୁଁ ଜଗନ୍ନାଥ ମନ୍ଦିର ମନ୍ଦରପ ପରିତପାନ ଦ୍ଵାରା କଣ?
ମନ୍ଦିର ପଶ୍ଚିମ ଦ୍ଵାରା ଯେଉଠି ଅଣା ହିନ୍ଦ ଲୋକ ମାନଙ୍କ ଦ୍ଵାରା ଦର୍ଶନ କରିପାରନ୍ତି।
ହୁଁ ମନ୍ଦିର ଚାରି ଦ୍ଵାର ନାଁ କଣ?
ସିଂହ ଦ୍ୱାର ଅଂଶ ଦ୍ୱାର ବ୍ରାଭ୍ୟ ଦ୍ଵାର ହନସି ଦ୍ୱାର।
ହୁଁ ତମେ କୁହ।
ଜଗନ୍ନାଥ ମନ୍ଦିରର ଛାୟା କାହିଁକି ଦେଖାଯାଇନାହିଁ?
ପୂର୍ବ ଦିଗରେ ଏହା ମୁଖ୍ୟ ପ୍ରବେଶ ଦ୍ୱାର
ହଲ ହ୍ୟାଲୋ।
ପଚାରୁଛି ଶୁଣ। ହ୍ୟାଲୋ। ହଁ ହଁ ସମୁଦ୍ର ଶବ୍ଦ ମନ୍ଦିର ଭ ତ କାହିଁକ ଶୁଭାଯାଏ ନହିଁ?
ମନ୍ଦିର ଗଠନ ଏପରି ଯେ ସିଂହ ଦ୍ଵାର ପାର କରିବା ପରେ ସମୁଦ୍ର ସତ ଶୁଣାଯାଏ ନାହିଁ।
ହଁ।
ନବକଳେବର କଣ?
ପ୍ରତି ବାର କି ଉ ଉଣେଇଶ ବର୍ଷରେ ଜଗନ୍ନାଥ ବଳ ବଳବ୍ରତ ସୁଭଦ୍ରାଙ୍କ ନୂଆ ନୂଆ ବିଗ୍ରହ ତିଆ ତିଆରି ହୁଏ।
ଆଚଛା। ନବେ ନବକଳେ ବର କେବେ ହୋଇଥିଲା?
ସବୁଠୁ ଶେଷ ଥର ଅ କୋଡିଏ କୋଡିଏ ଶହ ପନ୍ଦର ମସିହା ହୋଇଥିଲା।
ହ ହ ତମେ ପଚାର?
ହୁଁ ଜଗନ୍ନାଥ ମନ୍ଦିର ପ୍ରସି ଦ୍ଧ କଣ ନାଁ ରେ ଜଣା?
ପ୍ରସାଦ ବା ଅଭଡା।
ଜଗନ୍ନାଥ ମନ୍ଦିର ରି ରୀତିନୀତି କିଏ ପ୍ରଚଳନ କରିଥିଲେ?
ଆଦି ଶଙ୍କରାଚାର୍ଯ୍ୟ ଏବଂ ରାମାନୁଜ ଆଚାର୍ଯ୍ୟ।
ହୁଁ। ମନ୍ଦିର ସୁଖ ସେ ସେବକଙ୍କୁ କଣ କୁହାଯାଏ?
ପାଳିଆ ସେ ପକ
ଜଗନ୍ନାଥଙ୍କୁ କାହିଁକି କାଳିଆ କୁହାଯାଏ?
ତାଙ୍କ କଳା ରଙ୍ଗ ଯୋଗୁ ଭକ୍ତ ମାନେ ଆଗା ରଥରେ କାଳିଆ
ଜଗନ୍ନାଥ ମନ୍ଦିର କେଉଁ ସୋଢୀର ଶୋଢୀରେ ତିଆରି।
କଳିଙ୍ଗ ସ୍ଥାପତ୍ୟ ଶୈଳରେ
ହଁ ତାପରେ ତମେ ପଚାର?
ଜଗନ୍ନାଥ ମନ୍ଦିର କେଉ ସେଟା ଶତି?
କ୍ଷୀରା ପାଏସ।
ପ୍ରସିଦ୍ଧ ଉ ଭୋଗ କଣ?
କ୍ଷୀରା ପାଏସ, ଡାଲମା, ମିଠା, ପୁରୀ, ମା ମଲପୁଆ।
ଆଛା ଜଗନ୍ନାଥ ମନ୍ଦିର ଚାରିଟ ଖ ମଧ୍ୟରେ ସ୍ଥାନ କଣ?
ପୂର୍ବଧାମ ବା ବା କି ତି ତିନ ତିନିଟି ହେ ହେଲା ଦ୍ୱାରକା ବଧୀନାଥ ରାମେଶର। ର ରାମେଶ୍ଵରମ୍।
ଆଚ୍ଛା।
ଚନ୍ଦନ ଯାତ୍ରା କଣ?
ଗ୍ରୀଷ୍ମ ଋତୁରେ ଠାକୁରଙ୍କୁ ଚନ୍ଦ୍ର ଲାଗି ଏ ପ କରା ଯାଏ। ବୟାଳିଶ ଟି ଧରି ରି ପାଳନ ପାଳନ ହୁଏ।
ଆଚ୍ଛା। ଜଗନ୍ନାଥ ମନ୍ଦିର କାହିଁକି କାହାରି ଜାତି ପଚାରଣ ପଚାରନ ନାଇଁ।
ଏଠି ଏଠି ସମସ୍ତ ସ୍ତେ ସମାନ ଏହା ସମାନତା ପ୍ରତୀକ।
ଆଛା। ହ ଜଗନ୍ନାଥ ମନ୍ଦିର ମୁଖ୍ୟ ବାର୍ତା କଣ?
ଜୀବ ଜୀବ ସେବା ହିଁ ଶିବ। ଜୀବ ସେବା ହିଁ ଶିବ ସେହା ଭକ୍ତି ସମାନତା ଓ ସେବା ଭାକ୍ତା
ଆଛା ଏବେ ତମେ ପଚାର।
ଓଡିଶା ରାଜ୍ୟ ଗୀତ କୋଉ ଉ କେଉଁଠି।
ବନ୍ଦେ ଉତ୍କଳ ଜନନୀ ଏବଂ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର ରଥ ନାକ ଫୁଲ
ହୁଁ ଓଡିଶାର ସବୁଠୁ ଉଚ୍ଚ ପର୍ବତ କେଉଁଠି।
ହଁ ଦେଓମାଳ। କୋରାପୁଟ ଟୁ ଜିଲ୍ଲାରେ ଉଚ୍ଚତା ପ୍ରାୟ ଶୋଳଶ ବାସ୍ତୋରି ମିଟର।
ହୁଁ ଓଡିଶା ପ୍ର ଓଡିଶାର ପ୍ରନିନ୍ଦ ପ୍ରସିଦ୍ଦ ଲୋକନତ କେ କେଉଁ ଗୁଡିିକ।
ହଁ ଛଉ ଛଉ ନୃତ୍ୟ ଘୁ ଘୁମୁରା ଧାମା ଗୋ ଟି ପୁଅ ପାଇକ ନାଚ।
ଓଡିଶାରେ କେଉଁ ଜିଲ୍ଲାରେ ଝିଅଙ୍କୁ ଜି ଉ ଜିଲ୍ଲା ଙ୍କୁ ଝିଅ ଝିଅଙ୍କୁଡି ଜିଲ୍ଲା କୁହାଯାଏ?
ମୟୂରଭଞ୍ଜ ଏଠି ଝିଙ୍କୁଡି ପ୍ରଜାତି ବହୁତ ଦେଖା ଦେଖିବାକୁ ମିଳେ।
ଓଡିଶାର ପ୍ରଥମ ମୁଖ୍ୟତ ମୁଖ୍ୟମନ୍ତ୍ରୀ କିଏ ଥିଲେ।
ମଧୁସୂଦନ ଦାସଙ୍କ ପଚିଶଟାର ରାଜ୍ୟ ଗଠନ ହୋଇଇଥିଲା କିନ୍ତୁ ସେ ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ ନବକୃଷ୍ଣ ଚୌଧୁରୀ। ଓଡ଼ିଶାର ପ୍ରସିଦ୍ଧ ଖାଦ୍ୟ କେଉଁ ଗୁଡିକ।
ପଖାଳ ଦହି ପଖାଳ ଦହି ପଖାଳ ଛେନା ଛେନା ପୋଡ଼ ରସଗୋଲା ଖି ଖୀରୀ ଅବ ଅବଡା।
ହୁଁ। ଓଡ଼ିଶାର ସବୁଠୁ ଲମ୍ବା ନଦୀ କଉଠି?
ମହାନଦୀ ଏହାର ଲମ୍ବା ପ୍ରାୟ ଆଠଶହ
ଉତ୍କଳ କଉ ଷଳୀ ପ୍ରଧ ନା ଉପାଧି କାହାକୁ ଦେଇ ଯାଇଥିଲା।
ମଧୁସୁନ୍ଦର ଦାସଙ୍କୁ ଓଡିଶା ଗଠନ ପାଇଁ ତାଙ୍କ ଅବଦାନ ପାଇଁ।
ଆଚ୍ଛା କେମିତି ଲାଗିଲା ସବୁ କୋସ୍ଚିନ୍।
ମତେ ତ ବହୁତ ଭଲ ଲାଗିଲା ମୁଁ ଯୋଉ ଯୋଉ ସବୁ ପଚାରିଲି ତମକୁ କେମିତି ଲାଗିଲା।
ହଁ ମତେ ବି ବହୁତ ଭଲ ଲାଗିଲା କିଛି ବି ଶି